ଆଜ୍ଞା।
ଭାଇ କଣ କରୁଛନ୍ତି ଏବେ ଆପଣ?
ଆ ଏ ବସିଥିଲି।
ଏ କଣ ଖାଇଛନ୍ତି ଚାରିଟା ବେଳେ?
ଖାଇଥିନି ଏ ଭାତ ଫାତ।
ଆଜ୍ଞା ଭାତ କେମତି କରା ହୁଏ ମୁଁ କରମି କି?
ଆଜ୍ଞା?
ଭାତ କେମିତି କରିହୁଏ ମୁଁ କହିବି କି? ଭାତ ଫାଷ୍ଟ ଆଜ୍ଞା ଆପଣ ପଖାଳିକି ଭାତକୁ ଫାଷ୍ଟ ଚାଉଳକୁ ଧୋଇଦେବେ
ଆଜ୍ଞା।
ଧୋଇ ସାରିଲା ପରେ ଆପଣ ଏ ଚୁଲୀରେ ଯଦି ବସେଇବେ କି ଗ୍ୟାସ ରେ ଆପଣ ବସେଇଥିବେ ତୁ ବସେଇକି ଆଗେ କରିବେ ତ ଆପଣ କିଛି ତରକାରୀ ଜାଣିଛନ୍ତି କରି ତରକାରୀ?
ଉ ନା କିଛି ଜାଣିିନାହିଁ। ଆପଣ ଯଦି କିଛି ଜାଣିଛନ୍ତି ଶିଖନ୍ତୁ।
ଛତୁ ତରକାରୀ ଜାଣିଛନ୍ତି ନା କହିବି?
ଉ କୁହନ୍ତୁ?
ଆ ଛତୁକୁ ଫାଷ୍ଟ ଆପଣ ଯୋଉ କୁଟା ଛତୁ ଆପଣ ଆଡେ ଜାଣିଛନ୍ତି?
ଆଜ୍ଞା ହଁ ହୁଏ।
ଫାଷ୍ଟ ତ କୁଟା ପଚିକି ସେ କୁଟା ଛତୁ ହୁଏ। ତ ଆଜ୍ଞା ତାକୁ ଫାଷ୍ଟ ଆଣିକି ଧୋଇ ସାରିଲା ପରେ ତାକୁ ଫାଷ୍ଟ ତେଲରେ ଫାଷ୍ଟ କେତେ ଭାଜନ୍ତି ତେଲରେ ଭାଜି ସାରିଲା ତା ପରେ ଆଜ୍ଞା ତାପରେ ତ ଭାଜି ସାରିଲେ ଏ ଟିକେ ଇଏ ଦେଇକି ଏ ଯୋଉ ସୋରିଷ ଆପଣ ଆଣିଥିବେ ସୋରିଷ ଛତ ସେଠି ପକେଇକି ଭାଜନ୍ତି ଏ ଛତୁ ଏ ଦି ତିନି ପ୍ରକାର ଛତୁ ଅଛି। ଆ କୁଟା ଛତୁ ଅଛି, ବାଲି ଛତୁ ଅଛି ଆପଣ ଶୁଣିଥିବେ କୁଟା ଛତୁ ବାଲି ଛତୁ?
ଆଜ୍ଞା।
ଆ ହୁଙ୍କା ଛତୁ ଆପଣ ଜାଣିଛନ୍ତି? କି ହୁଙ୍କ ମାନଙ୍କରେ ହୁଏ ଛତୁ
ଆଜ୍ଞା। କହୁନାହାନ୍ତି ମୁଁ ତ କାଇଁ ଦେଖିନି କହୁନାହାନ୍ତି।
ଆଜ୍ଞା ହୁଙ୍କା ଛତୁ ଯେ ସବୁ ଏ ଯୋଉ ହୁଙ୍କା ମାନ ଯୋଉ ବିଲ ହୁଙ୍କା ମାନଙ୍କରେ ସେ ଛତୁ ହୁଏ। ମାନେ ମେଘ ହୁଏ ତ ସେ ଛତୁ ତୁ ଆଞା ଫୁଟେ। ରୋଷେଇ ଵାବଦରେ କିଛି ଜାଣିଛନ୍ତି କି? କିଛି ନୂଆ ରୋଷେଇ?
ଆ ନାଁ।
ଆଜ୍ଞା ମଟର ତରକାର ତ ଆପଣ ଜାଣିନଥିବେ ଆଜ୍ଞା ମୁଁ କହୁଛି ଆ
କଟିଗଲାବେ। ପୋଗ୍ରେସ୍ ଲେଖୁଛି କଲ